ହବ ସନ୍ଧ୍ୟା। କୁହନ୍ତୁ?
ଦିଦି କେମିତି ଅଛନ୍ତି?
ହଁ ବଢିଆ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି। ଆଉ ସେଦିନ ଆପଣ କହୁଥିଲେ କୁଆଡେ ଯିବେ ବୁଲାବୁଲି କରିବା ପାଇଁ କୁଆଡେ ବୁଲିଲେ?
ଏଇ ପାଖରେ ଟିକେ ବୁଲି ଆସିଲି ଆଉ। ମନ୍ଦିର ମନ୍ଦିରରେ ଟିକେ ବୁଲି ଆସିବି ଆଉ ବହୁତ ଭଲ ଲାଗେ ଆଉ ଠାକୁରଙ୍କ ପାଖାରେ ଟିକେ ବସିଲେ ମନ୍ଦିରରେ ଟିକେ ମାନେ ମୁଣ୍ଡ ଟା ଟିକେ ସ୍ଥିର ରହେ ଆ ମାନେ ଆଧ୍ୟାତ୍ମିକ ଉପରେ ଟିକେ ମନ ଟା ଭଲ ଲାଗେ ଆଉ।
ଅ ମନରେ ଅଲଗା ପ୍ରକାରର ଭାବନା ପଳେଇ ଆସବ ଯେତେବେଳେ ମନ୍ଦିର ଭିତରେ ଯାଇକି ମନ୍ଦିର ବେଢା
ହଁ ହଁ ହଁ ଇଚ୍ଛା ହୁଏ ସବୁ କିଛି ଛାଡି ଦେଇ ଠାକୁରଙ୍କ ଚରଣରେ ସମର୍ପଣ ନିଜକୁ କରିଦବାକୁ।
ନିହାତି।
ଆଉ ଏଇ ସଂସାର ଜଞ୍ଜଳରେ ପସିଲେ ଜାଣିଥିବେ କେ ତେ ଦୁଃଖ।
ଆଉ ଆପଣ କହୁଥିଲେ ଝିଅଙ୍କ ଦେହ ଭଲ ନଥିଲା ଝିଅଙ୍କ ଦେହ ଏବେ ଭଲ ଅଛି।
ହଁ ଭଗବାନଙ୍କ ଦୟାରୁ ଭଲ ଅଛି। ଆଜି ଟିକେ ସେ ଖାଉଚି ଅଳ୍ପ ଖାଉଚି ଆଉ ଦୁଇ ତିନି ଦିନ ହେଣି ଏତେ କଷ୍ଟ ହଇରାଣ
ତାକୁ ଏବେ କେତେ ବର୍ଷ?
ତାକୁ ଏଗାର ମାସ ବର୍ଷେ ହବ।
ଛୋଟ ପିଲା ନା ଟିକେ ହଇରାଣ କରୋଉଚି ଆଉ।
ହୁଁ ଛୋଟ ଛୁଆ ବହୁତ ଛୋଟ ଅଛି ଆଉ। ଦୁଇ ତିନି ବର୍ଷ ନହେଲେ ଛୁଆଙ୍କର ଦେହ ବା ଏମିତି ମେ ଟିକେିକ ରହେ ଆଉ।
ହୁଁ।
ମେ ଖାଇବା ପିଇବା ବି ସେ ଠିକ ରେ କରୁନି ବାହାର ଖାଇବା ଏବେ ଖାଇଲାଣି ଛଅ ମାସ ପରଠାରୁ କୌଣସି ବାହାର ଖାଇବା ଖାଇବାକୁ ରାଜି ହଉନି। ସକାଳୁ ସେ ଟିକେ ଛତୁଆ ଖାଏ ଛତୁଆରେ ମୁଁ ପକାଏ କହିଥିଲି କି ଚୁଡା କାଜୁ ଆଲ ମଣ୍ଡ ଆଉ ମଖାନା ଆଉ ଗହମ ମୁଗ ଏଗୁଡା ସବୁ ତିଆରି କରିଚି ତା ପାଇଁ କିନ୍ତୁ ସେି ସେଗୁଡା ବି ଖାଇବାକୁ ରାଜି ନୁହେଁ। ସେରେଲାକ ଟିକେ ଟିକେ ଖାଏ ସେରେଲାକ ବି ଖାଉନି।
ଦେହ ଭଲ ନହିଁ ନା ଟି ଟେ ସିଏ ଟିକେ ଖାଇପାରୁନି ଆଉ ତାକୁ ଭଲ ଲାଗୁନି ଆଉ।
ଦେହ ଟା ଠିକ ଲାଗୁନି ବାନ୍ତି ବି ଜୋରସରେ ରଉଥିଲା ତ ଉଁ ଡାକ୍ତର ଦେଇଚନ୍ତି ତା ପାଇଁ ମେଡିସିନ ସବୁ।
ଡକ୍ଟର ମନା କରିନାହାନ୍ତି ଏବେ କୌଣସି ବାହାର ଖାଦ୍ୟ ଦବନି ଦେହ ଖରାପ ଅଛି କଣ ଅଛି?
ନାଇଁ ନାଇଁ ସେମିତି କିଛି କହିନାହାନ୍ତି ଅବଶ୍ୟ
ହଁ। ଠିକ ହେଇଯିବ ଭଗବାନଙ୍କ ଦୟାରୁ ଝିଅଙ୍କ ଦେହରୁ ଠିକ ହେଇଯିବ।
ହୁଁ।
ଆଉ ଆଜି ଆପଣ କଣ ଖାଇଚନ୍ତି?
ହଁ କେ ମୁଁ?
ଆଜ୍ଞା।
ହୁଁ ହୁଁ ଭାତ, ଡାଲି ଭଜା ଆଉ ମେଣ୍ଡି ଭଜା ଏଇଗୁଡା ସବୁ ଖାଇଥିଲି ଆଉ। ଖରା ବେଳେ ତ, ଆଉ ଏବେ ତ ଭୋକ ବି ନାହିଁ ପାଗଟା ଟିକେ ଚେଞ୍ଜ ହେଇଯାଇଛି। ଆଉ ଟିକେ କଣ ଟେ ଚା ଫା କରିକି ପିଆଜ ପିଆ ପିଇ କରିବା ଆଉ।
ଆଉ ଦି ହଜାର ଆସନ୍ତୁ, ଆମେ ଏପଟେ ବୁଲାବୁଲି କରିକି ଯିବେ।
ମୁଁ ଯିବା ଆଉ, ଆପଣଙ୍କ ପାଖେ ଘର ପାଖରେ କଣ ସବୁ ଦର୍ଶନୀୟ ସ୍ଥାନ ରହିଛି।
ଆମପଟେ ଅଛି ଉଦୟଗିରି, ରତ୍ନଗିରି, ଲଳିତଗିରି। ଆ ବୌଦ୍ଧସ୍ତୂପ, ଉଁ ତ
ହଁ ହଁ ମୁଁ ସେଇଟା ଦେଖିଛି, ଦେଖିଛି, ଦେଖିଛି ସେଇଟା ଏତେ ବହୁତ ଦୂର ଟିଇ ଆମ ଘରଠୁ, ହଁ ଆମ ଘରଠୁ ଟିକେ ଦୂର ରହିବ।
ଫାଙ୍କା କେବେ ଗୋଟେ ଆସନ୍ତୁ, ଫାଙ୍କା ଯେତେବେଳେ ଆସ ଆପଣ ଫାଙ୍କାବେ ଝିଅଙ୍କ ଦେହ ଟିକେ ଯେତେବେଳେ ଭଲ ହେଇଯିବ ନିହାତି ନିହାତି।
ହଁ ସେଠି ଜଣେ ମାଉସୀ ମୋର ବାହା ହେଇଛନ୍ତି। ସେଇ ରନ ଦେଖାଖି
ଯେବେ ରତ୍ନଗିରି ଆମର ମୁଜିୟମ ଅଛି, ଲଳତାଗିରି ମୁଜିୟମ ଆଉ ଓଳା ଶୁଣି ଜାଣିଥିବେ? ହୁ
ହଁ ଓଳାଶୁଣ ତ ଫେମସ, ଫେମସ ମାନେ ମୁଁ ଯାଇନି କେବେ କିନ୍ତୁ ଶୁଣିଛି ବହୁତ ତା ନାରେ ବହୁତ, ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିପୂର୍ଣ।
ନିହାତି, ନିହାତି ଉଁ ଓଳାଶୁଣୀ ଆମ ଘର
ଆଁ ସେଠି ଫେମସ ଖାଇବା ହଉଛି ପୋଡପିଠା ନା?
ହଁ ପୋଡପିଠା, ଆମର ଡିସେମ୍ବର ମାସରେ ଆ ଚାରିରୁୁ ପାଞ୍ଚ ଦିନ ଧରିକି ଗୋଟେ ମେଳା ହୁଏ। ବହୁତ ବଡ ଯାତ ମେଳାବି ପଡେ ଆଉ ସେ ଟିକାରେ ଆ ଶୁଖୁଆ ଆଉ ପୋଡ ପିଠା, ସେଇଠି ଆମର ପୂଜା ହ କରାହଉ
ପୂଜା ହୁଏ ଠାକୁରଙ୍କ ପାଖରେ। ଆଉ ଗୋଟେ ପାଥ ତା ଶୁଣିଥିଲି ଯୋଉ ପଥରରେ ଶିଳ ହଉ, ଚକି ହଉ ଏଇ ଏଇଳି ସବୁ ଜିନିଷ ସବ ଏପଟରେ ଟିକେ ଅଧିକ ପରିମାଣ ମିଳେ ନା?
ନିହାତି, ଓଳାଶୁଣି ଯେତେବେଳେ ଓଳାଶୁଣି ଗେଟ ମୁଁ ଭିତରକୁ ପ୍ରବେଶ କରିବି, ତା ସାଇଡି ରେ ଏଁ ତା ଯୋଉ କରରେ ଅ ପଥର ଅ ଶିଳ ଆଉ କଣ, ଯୋଉ ଛୋଟ, ଛୋଟ ଯୋଉ ଶିଳ ଯୋଉ ଛେଚା ଯୋଉଥିରେ କଣ କୁହନ୍ତି, ସିଏ ହୁଁ ହଁ ହେମଦସ୍ତା ବହୁତ ପ୍ରକାରର ଆପଣ ପ୍ର ପଥରର ମୂର୍ତ୍ତି
ସେଠି ଏବେ ବି ବିକ୍ରି ହଉଛି, ଏବେ ବି ସେ ଲୋକମାନେ ସେଠି ସେଲ କରୁ ନା କେବଳ ମେଳା ବେଳେ?
ନାଇଁ, ଏବେ ବି ବିକ୍ରି ହଉଛି। କିନ୍ତୁ ମେଳା ବେଳେ, ଆଜ୍ଞା ମେଳା ବେଳେ ଟିକେ ଅଧିକ ଅ ମାନେ ଭେରାଇଟିର ମାନେ ଅଧିକ ପ୍ରକାରର ଜିନିଷ ଆପଣ ଦେଖ କି ବାଜିକି ଆଣିପାରିବେ। ଏବେ ବି ବିକ୍ରି ହଉଛି। ଏବ ଉଁ
ମୁଁ କେବେ ଯାଇନି ଶୁଣିିଛି, କେବଳ ଯିବାକୁ ବହୁତ ଇଚ୍ଛା ଅଛି। ଛୋଟ ଛୁଆ ବଡ ହେଇଯାଆନ୍ତୁ ଯିବା ଆଉ।
ନିହାତି, ନିହାତି କେବେ ଆସନ୍ତୁ। ବୁଲିକି ଯିବେ ଆପଣଙ୍କୁ ନିହାତି ଭଲ ଲାଗିିବ ଏଠିକି ଆସିଲେ।
ହୁଁ ହୁଁ
ହୁଁ
ହଉ ଆଉ।
ଆଉ ଆପଣଙ୍କ ସେପଟେ କଣ ଅଛି। ବୁଲାବୁଲି କରିବା ପାଇଁ ଜାଗା।
ହୁଁ ଅଛି ଶିବ ମନ୍ଦିର ଅଛି ଆମ ଗାଁ ପାଖରେ ଆଉ ତାରିଣୀ ମନ୍ଦିର ବି ଅଛି। ଅଛନ୍ତି ମଙ୍ଗଳା ବି ଅଛନ୍ତି ଏ ସବୁ ମନ୍ଦିର ବି ଅଛି। ଛୋଟ ଛୋଟ ମନ୍ଦିର ସବୁ ଆଉ ଆଉ ଖଙ୍କିରା ଏପଟରେ ଖଙ୍କିରା ସାହାଣୀ ମନ୍ଦିର ଟିକେ ଫେମସ୍ ଏପଟେ। ଅଛି। ଏଇ ସବୁ ଜିନିଷ ଆଉ।
ଆଉ ଆପଣ କେଉଁଝର ପଟେ ଘଟଗାଁ ତାରିଣୀ ଏ ଏଇପଟ ସବୁ ଯାଇଛନ୍ତି।
ହଁ ହଁ ଏବେ ତ ମୁଁ ଯାଇନଥିଲି କିନ୍ତୁ ମତେ ଆସିଥିଲା। ଆମ ଘର ଲୋକ ଗଲେ ମତେ କହିଥିଲେ କିନ୍ତୁ ଯାଇ ହେଲାନି ଝିଅକୁ ଯିଏ ଝାଡା ଭାଡା ହଉ। ଥିଲା ସେ ଟାଇମ ରେ ଆଉ ଟିକେ ଗଲିଣିି ଆଉ ଗରମ ଜୁସ ରୁ ଆଉ।
ହୁଁ ନିହାତି ନିହାତି କେବେ ଯିବେ।
ତ ମୁଁ ଯାଇକି କୁଆଡେ ଟିକେ ବୁଲା ବୁଲି। କରିପାରୁନି ଛୁଆଙ୍କ ସକାଶେ ସବୁଆଡେ ସମସ୍ତେ ଡାକୁଛନ୍ତି କିନ୍ତୁ ମୁଁ ଯାଇପାରୁନି ଆଉ।
ଟିକେ ପିଲା ବଡ଼ ହେଇଗଲେ ଆପଣ ବୁଲିବେ ଆଉ।
ହଁ ହଁ।
ତା।
କାଲି ଗୋଟେ ବାହାଘର ଥିଲା କାଲି ବାହାଘରରେ ବି ସମସ୍ତେ ଗଲେ। ମୁଁ ଛୁଆଟି ଦେହ ଖରାପ ବୋଲି ମୁଁ ବି ଯାଇପାରିନି ଯାଇପାରୁନି ଯାଇ। ମନରେ ବହୁତ ଅବସୋସ୍ ସମସ୍ତେ ବୁଲାବୁଲି କରୁଛନ୍ତି ମୁଁ ଟିକେ କୁଆଡେ ଯାଇ।
କଣ କହିବି ଯେତେବେଳେ ଗୋଟେ ମା ଟିଏ ହବ ତା ଛୁଆକୁ ସିଏ ଆଗେ ଦେଖିବ କି ମୋ ଛୁଆ ଦେହ ଖରାପ।
ହଁ ନାଇ ମୋ ଶଶୁର ଗଲେ ଆଉ। ମୋ ଭଉଣୀ ମୋ ବାପା ବି ମୋ ବାପା ଘର ବି ଗଲେ ସମସ୍ତେ କାର୍ କରିକି ମୁଁ ଆଉ। ମୁଁ ଡାକିଲେ ବି ମୁଁ ଆଉ କେମିତି ଯାଇପାରିବି ନିହାତି ଗୋଟେ ମା ର ଆଗ ଦାୟିତ୍ଵ ହଉଛି ତାର। ପିଲା। ତାର ସବୁ ଖୁସି ତା ପିଲାମାନେ ତା ପରିବାର ସମସ୍ତେ ଆଉ ଟିକେ ଅବହେଳା କରି। ଦେଲେ ମାନେ ପିଲାଙ୍କ ଦେହ ବହୁତ ମାନେ ଖରାପ ହେଇଯିବ।
ସେଥିଲାଗି କିଛି ନାହିଁ ଦେହ ଭଲ ହେଇ ବି ଯିବେ। ଆଉ ଏମିତିରେ ବି। ଆ ଟିକେ ଛୁଆଙ୍କ ଛୁଆଙ୍କ ଯତ୍ନ ନଉନୁ ଛୁଆଙ୍କୁ ଟିକେ ବଡ ହେଇଗଲା ପରେ। ତାପରେ ଛୁଆଙ୍କର ଆରମ୍ଭ ହେଇଯିବ ପାଠ ପଢା। ତାପରେ ଆପଣ ଆଉ କୁଆଡେ। ପାଠ ପଢା ଆରମ୍ଭ ହେଲେ ଆଉ କୁଆଡେ ଯାଇପାରିବେନି।
ହୁଁ ହୋଉ ଆଉ।
ଆଉ ଆପଣଙ୍କ ଦେହ ପା ଭଲ ଅଛି ତ।
ହଁ ହଁ ଭଲ ଅଛି।
ହ
ଶିକ୍ଷା ମଣିଷକୁ ବହୁତ ଆଗକୁ ନେଇଥାଏ ଶିକ୍ଷା ଯାହାର ନାହିଁ ସେ ପୁରା। ହଁ ତଳକୁ ବି ଆସେ ନା କହୁନ।
ଆଜ୍ଞା ସେ ଯୋଉ ମଣିଷ। ଏବେ ଯଦି ଆମେ ଶିକ୍ଷିତ ହେଇନି ତାହେଲେ ଆଗକୁ ଆମେ କିଛି କରିପାରିବାନି। ଉଁ ପାଞ୍ଚ ଲୋକ ସମାଜରେ ପାଞ୍ଚ ଲୋକଙ୍କ ଆଗରେ ଆମେ ମୁହଁ ଉଠିକି କଥା କହିପାରିବାନି। ଆମେ ତ ଶିକ୍ଷା ଜାଣିନି ଆମେ କଣ କଥା ହବା ତାଙ୍କ ସାଙ୍ଗରେ।
ସେୟା।
ନିହାତି ନିହାତି।
ହୁଁ। ଆଉ ଛୋଟ ଛୁଆଙ୍କୁ ତ ଶିକ୍ଷା ଟା ନିହାତି ଛୋଟ ବେଳୁ ଦବା ଦରକାର ନହେଲେ ସେ ବି ଗଲେ ସଇଲା।
ଯଦି ଆରମ୍ଭରୁ ପାଠ ପଢେଇବେନି ଆଁ ହଁ ମୁଁ ଝିଅ ବଡ ହେଲି ପାଠ ପଢିବି। ସେ ଏବେ ଟିକେ ଶୋଇପଡୁଛି ଶୋଇପଡୁ ଖେଆଳି ଦଉଛି ଖେଳି ଦଉ। ନାଇଁ ଯଦି ତାକୁ ଏବେଠୁ ମୁଁ ଯଦି ନାଁ ତାକୁ କଷ୍ଟ ଦବାନି କନ୍ଦେଇବ ସେ ଯଦି ଏବେ କାନ୍ଦିବ ଏ ଏ ଯଦି ଟିକେ କଷ୍ଟ ହବ ତାକୁ ସେ ବଡ ହେଲେ ସିଏ ଆଉ କଷ୍ଟ ପାଇବନି। ତା ନାଁ ବଡ ହେଲେ ସେଠି କାମ କରିବ ବଡ ହେଲେ ତାକୁ ଆହୁରି କଷ୍ଟ ହବ।
ନିଁହାତି ହୁଁ। ଆଉ ଆପଣଙ୍କ ଘରେ ଆପଣଙ୍କ ମାମା କଣ ସବୁ ରୋଷେଇ କରିବା କରନ୍ତି? ପିଠା ପଣାକି କଣ?
ମୋ ମାମାଙ୍କୁ ସବୁ ରୋଷେଇ ଆସେ। ମୋ ମାମାଙ୍କ ହାତର ଖାଇବା ମତେ ବହୁତ୍ ଭଲ ଲାଗେ।
ହୁଁ ହୁଁ ସବୁଠୁଠୁ ସବୁଠୁ ସୁଆଦିଆ ଖାଦ୍ୟ କଣ କରନ୍ତି ସେ କୁହନ୍ତି।
ଅ ସିଏ ମୋ ମାମା ଭଲ ଚିକେନ୍ ରୋଷେଇ କରେ ଆଉ ମୋର ବିରିୟାନୀ ଫ୍ରେବରାଟ୍ ସେ ମୋ ପାଇଁ ବହୁତ୍ ଭଲ ଭାବରେ ବିରିୟାନୀ କରେ। ଆଉ ଛତୁ ଆଉ ପନିର୍ ଆଉ ଓଉ ଖଟା ବହୁତ୍ ସୁନ୍ଦର।
ହୁଁ ଓ ଗଟେ ବହୁତ୍ ବଢିଆ ଲାଗେ ଆଉ ସେ ସବୁ ଜିନିଷ ତ ମୋ ଜେଜେମା ଥିଲା କରୁଥିଲା ଓଉ ଖଟା। ଆଉ କେହି ବି କରିକି ଟିକେ ଦଉନାହାନ୍ତି କେହି ବି ଜାଣିନାହାନ୍ତି ମୋ ଶାଶୁ ବି ଜାଣିନାହାନ୍ତି ସେ ସବୁ ଜିନିଷ।
ହଁ ଖାଇବ ତ ପିଠାପଣ ଏତେ ହଉ ଆମ ଜେଜେ ଜେଜେ ମା ବଞ୍ଚୁଥିଲା ଟାଇମ୍ ରେ ଏତେ ସାରା ପିଠା ପଣା ନୂଆ ନୂଆ ଜିନିଷ ଖାଇବାକୁ ମିଳୁଥିଲା ସବୁ। ଆଉ ଖଟା ଯୋଉ କରନ୍ତି ଆ ଆମ ଙ୍ଗେଇ ଆଉ ଖଟା ହଉ କି ଯେ କୌଣସି ଖଟା ବହୁତ୍ ସୁନ୍ଦର ଭାବେ ସେମାନେ କରିଥିଲେ ସେ ଟାଇମ୍ ରେ। ଆଉ ସେମାନେ ହଁ ହଁ।
କରନ୍ତି ମିଠା ଆଚାର ଆ ମୋ ବାପା ଖଟା ଆଚାର ବନେଇଲେ ମୋ ମାମାଠି ଠାଆଚାର ବନେଇବେ।
ଓ ହୋ ଭଲ କଥା ଆଉ ଯାହା ହଉ ତମେ ଖାଇପାରୁଚ ଆଉ ଆମେ ଦେ ଖାଇ ପାରୁନୁ ବୁଢୀ ଲୋକ ସବୁ ଗଲା ତା ପରେରେ ଆଉ ଆମେ ଆଉ ଖାଇ ପାରୁନୁ କିଛି ଭଲ ଜିନିଷ।
ଜ୍ଞା ହଉ ଦିଦି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ହୁଁ ଆପଣ ମତେ ଭୁଲିବେନି। ଆଛା ଆପଣ ଯେତେବେଳେ ଫା ଫାଙ୍କା ପାଇଲେ ଆପଣ ମତେ କେତେ କେତେବେଳେ କଲ୍ କରିବେ ଆମେ କଥା ହବା ଆଉ। ଉଁ ହଉ ଦିଦି ଧନ୍ୟବାଦ୍